ଖାଇକି ବସି ହେଲୋ ଖାଇକି ଜଷ୍ଟ ବସିଛି ଆଉ କଣ କରିବି। ଖାଇ ବିି ସାଇଲୁଣୁ।
ଖାଇ ପିଇ କଣ ଖାଇଲେ ଆଜି ହଁ ଆମର ସରିଲାଣି କଣ ଖାଇଲେ ଆଜି?
ଅ ଅ ଆମ୍ବ।
ଆଜ୍ଞା ଆଉ ଚିକେନ ମାଛ। ଓହୋ ଚିକେନ୍ ମାଛ ହେଇଥିଲା ଆଜି।
ହୁଁ
ମର ଆଜି ସାଧା ଉପରେ ହେଇଥିଲା ଆ ଭେଣ୍ଡି ଭଜା ଆଉ ବିନ୍ ଛୁଇଁ ଆଳୁ ଭଜା ଭା
ହଁ ହଁ। ଏମିତି କଥା ତା
ଆଜ୍ଞା ତ ଆପଣ ଆପଣ ଯେଉଁ ଖାଇବା ଖାଉଛନ୍ତି କେଉଁଥିରେ ଖାଉଛନ୍ତି କୋଉ ଥାଳି ବ୍ୟବହାର କରୁଛନ୍ତି ପିତଳ ଥାଳି କି ଷ୍ଟିଲ ଥାଳି?
ନା ମୋର ଷ୍ଟିଲ୍ ଷ୍ଟିଲ୍ ଷ୍ଟିଲ୍।
ଆଜ୍ଞା ତା ଆଗକାଳରେ ଆମର ସବୁ କଣ ଉ ଥିଲା ନା ଆମ-ମ୍-ମ୍ ମାନେ ଏଇ ଷ୍ଟିଲ ତ ଆସିନଥିଲା ସେଥିପାଇଁ ବ୍ୟବହାର କରାଯାଉଥିଲା ସମସ୍ତେ ପିତ୍ତଳ ଥାଳିରେ ଖାଉଥିଲେ।
ଆଜ୍ଞା।
ଆଉ ପିତଳ ଥାଳିରେ ଖାଇବା ଦ୍ଵାରା କଣ ହଉଥିଲା ନା ରୋଗ ପ୍ରତିରୋଧ ଶ ଏତେ ବଢ଼ୁଥିଲା କାହିଁକିନା-ଆ-ଆ-ଆ ତଳ ଥାଳିରେ ଆମେ ଯଦି ଆମେ ଖାଉଛୁ ଉ-ଉ ଦେଖୁ ଦେଖୁଥିବେ ଜାଣିଥିବେ ଛୁଆଙ୍କୁ ସବୁ ପିତଳ ତା ସେ ଦିନରେ ସବୁ ପାଣି ପାଣି ପିଅନ୍ତି ତା ତମ୍ବା ପିତ୍ତଳରେ ଏ ଦେ ଯେଉଁ ପାଣି ରହିଲେ ସେ ପାଣି ବିଷାକ୍ତ ହୁଏନି ସେ ପାଣି ବିଶୁଦ୍ଧିକରଣ ଭଳି କାମ କରେ ଛୁଆଙ୍କ ଦେହ ପାଇଁ ତ ଆମେ ଯେତେବେଳେ ସେଇ ଥାଳିରେ ଖାଉଛେ ତ ଆମ ପାଇଁ ସେ ଦେହ ପାଇଁ ସେଇଟା ଉ ଉପଯୋଗୀ ହେଇଯାଇଛି।
ଆଜ୍ଞା।
ତେ ଏ ବିଷୟରେ ଆପଣ-ଅ-ଅ ବିଷୟ ଭାବୁଛନ୍ତି ନା ସେ ଜାଣିଛନ୍ତି କିଛି ଏ ବିଷୟରେ ଯେ ପି ତଳ ଥାଳିରେ ଖାଇଦ୍ୱାରା ଠିକ୍ ହୁଏ ଶରୀର ଠିକ ହୁଏ କି ନାହିଁ?
ଆଜ୍ଞା ଆଜ୍ଞା ଶୁଣନ୍ତୁ ସେଇଟା ତ ଯେଉଁଟା-ଆ-ଆ-ଆଙ ଆପଣ କହିଲେ ଠିକ୍ କଥା। ପିତ୍ତଳ ଥାଳିରେ ଆଗେ ଲୋକମାନେ ଖାଉଥିଲେ ଏବେ ଆଉ ଖାଉନାହାନ୍ତି। ଶୁଣନ୍ତୁ ଏବେ କଣ ହଉଛି ନା ଉ-ଉ-ଉ ମାନେ-ଏ-ଏ ଏ-ଏ-ଏ-ଏ ଏବେ ତ ବିଭିନ୍ନ ପ୍ରକାର ଜିନିଷ ଆପଣ ଯୋଉ ପ୍ଲାଷ୍ଟିକ୍ ପ୍ଲାଷ୍ଟିକ୍ ବି ରହିଲାଣି। ପ୍ଲାଷ୍ଟିକ ଯଉଁ ଛୋଟ ଥାଳିଆ ଯୋଉ ବେପାରୀମାନେ ଆଣୁଛନ୍ତି ପ୍ଲାଷ୍ଟିକ ଥାଳିଆ। ଚୁଟି ଦେଇକିନା ପ୍ଲାଷ୍ଟିକ ଥାଳିଆ ରଖି ଦଉଛନ୍ତି କି ଷ୍ଟିଲ୍ ଥାଳିଆ ରଖି ଦଉଛନ୍ତି ସେଥିରେ କଣ ହେଉଛି ନା ବିଭିନ୍ନ ପ୍ରକାର କେମିକାଲ୍ ମିଶିକି ସେଇଟା ତିଆରି ହେଉଛି ବୁଝିପାରିଲେ। ଗାଁ ଲୋକକୁ ଧରିନିଅ ଆପଣ ଗୋଟେ ଛୋଟ ଉଦାହରଣ ନେଇପାରିବେ ଆମର-ଅ-ଅ ଗୋଟେ ଦେଖନ୍ତୁ, ଯେଉଁ ଆମେ ଯେଉଁଥିରେ ଚାହା ପିଉଛେ ଯେଉଁ ଆମର ସୁ ଠୋଲୋ ଗ୍ଲାସ ଗୋଟେ ସର୍ଭେରୁ ଜଣାପଡ଼ିଛି ଯେ, ସେ ସୋଲୋ ଗ୍ଲାସରେ ତୁମେ କଣ୍ଟିନ୍ୟୁସ୍ ଚାନ୍ସ ଚାହା ପିଇବ ବୁଝିପାରୁଛ, ସେ କଣ ହଉଛି ନା ଭବିଷ୍ୟତରେ ତୁମର ସେଭେଣ୍ଟି ପରସେଣ୍ଟ କ୍ୟାନସର ହେବାର ଚାନ୍ସେସ୍ ଅଛି, କାହିଁକି ନା ସେଥିରେ ଥିବା ଯେଉଁ ବ୍ୟାକ୍ଟେରିଆ, ଯେଉଁ କୀଟାଣୁ, ସେଥିରେ ତ ସେଇଟା ତରଳ ହେଇକି ତରଳେଇକି ତାକୁ ଅ-ଅ-ଅ-ଅ ସିଧା କରୁଛନ୍ତି, ନା ତରଳେଇକି ତାକୁ ଶୁଖେଇକି
ତରଳେଇ କି ନାହିଁ ତାକୁ ତରଳା ହେଉଛି ତରଳା ହୋଇଇକି ତାକୁ ସେ ଷ୍ଟାଣ୍ଡରେ ପକା ହେଉଛି। ଯାହାଫଳରେ ସେ ସେ ଆକୃତିର ହେଇକି ବାହାରୁଛି। ଆକୃତି ଦିଆହେଉଛି ଆଜ୍ଞା। ସିଏ ତ ଗୋଟେ କଥା ଆପଣ କହିଲେ ଠିକ୍ ଅଛି। ସୋଲୋ କଥା କହିଲେ। ତାପରେ ମୁଁ ଗୋଟେ କଥା ଆପଣଙ୍କୁ କଉଛି ଆଗକାଳରେ ଯେତେବେଳେ ଝିଅ ପୁଅଙ୍କ ବାହାଘର ହେଉଥିଲା କିମ୍ବା ବ୍ରତ ଘର ହେଉଥିଲା କିମ୍ବା ଘରେ କୌଣସି ଭୋଜି ଭାତ ହେଉଥିଲା ତ ସେତେବେଳେ ସେମାନେ କଞ୍ଚା ପତ୍ର ବ୍ୟବହାରୁ କରୁଥିଲେ, କଦଳୀ ପତ୍ର ବ୍ୟବହାର କରୁଥିଲେ ନଥିବା ଯଦି କଦଳୀପତ୍ର ନାହିଁ, ତାହେଲେ କେନ୍ଦୁପତ୍ରରେ ତିଆରି ପ୍ଲେଟ୍ ବ୍ୟବହାର କରୁଥିଲେ। ଖାଲି ପ୍ଲେଟ ବ୍ୟବହାର କରୁଥିଲେ। ତ-ଅ-ଅ ଏବେ କଣ ହଉଛି ନା-ଆ-ଆ-ଆ ସେଇଟା ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି ଏବେ ଲୋକ ପ୍ଲାଷ୍ଟିକ୍ ପ୍ଲେଟ୍ ଉପରେ ବେଶୀ ଗୁରୁତ୍ୱ ଦେଉଛନ୍ତି। ଯେଉଁଟା କେବେ ବଜାରରେ ମିଳୁଥିବେ ଆପଣ ଜାଣିଥିବେ?
ଆଜ୍ଞା।
ପ୍ଲାଷ୍ଟିକ୍ ପ୍ଲେଟ୍ ତ ପ୍ଲାଷ୍ଟିକ୍ ପ୍ଲେଟ୍ ବ୍ୟବହାର ବହୁତ ହେଲାଣି। ତା ଉପ ଠିକ୍ ଅଛି। ପ୍ଲାଷ୍ଟିକ୍ ପ୍ଲେଟ ବ୍ୟବହାର କିନ୍ତୁ ଆପଣ ଯଦି କେବଳ କାଗଜର ପ୍ଲେଟ୍ ବ୍ୟବହାର କରନ୍ତେ ତାହେଲେ ଠିକ୍ ଅଛି। କିନ୍ତୁ, ସେ କାଗଜ ଉପରେ ଦେଖିଥିବେ ଆପଣ ଗୋଟେ ପ୍ଲାଷ୍ଟିକ ର ପତଳା ଆବରଣ ଦିଆହେଉଛି। ଯେଉଁଟାକୁ ଆମେ ଯେଉଁଟା ଆଜ୍ଞା ସେ ପ୍ଲାଷ୍ଟିକ ଜରିରେ ଗୋଟେ ଆବଣ ପତଳା ଆବରଣ ଦିଆଉଛି। ଯାହାଫଳରେ କଣ ହେଉଛି? ଆମେ ସେଥିରେ ସେଥିରେ ଆମେ ଯେତେବେଳେ ଖାଦ୍ୟ ଆଣୁଛେ? ସେ କଣ ଗରମ ଖାଇବାଟା ଦେହରେ ଦେଉଛନ୍ତି। ଥଣ୍ଡା ଖାଇବା ତ ଦେଉନାହାନ୍ତି ନା ନିହାତି ବାହାଘର ବ- ଦର ଯା ଖାଇବା ସବୁ ଗରମ ହେଇକିଥାଏ। ତ ସେତେବେଳେ ଗରମ ଖାଇବା ଦେଉଛନ୍ତି ପ୍ଲାଷ୍ଟିକ୍ କଣ ହେଉଛନ୍ତି ତରଳୁଛି। ଯେଉଁଟା ଆମେ ଜାଣିପାରୁନି ପ୍ଲାଷ୍ଟିକ୍ଟା ତରଳୁଛି ଯାହାଫଳରେ କଣ ହଉଛି ନା। ତା ତରଳା ପ୍ଲାଷ୍ଟିକ ଠିକ ଧୀରେ ଧୀରେ ଆମ ଖାଦ୍ୟ ପଦାର୍ଥରେ ଆମ ପ୍ଲେଟ ପେଟ ଭିତରୁ ଯାଉଛି ଯେଉଁଟା ଆମେ ଜାଣିପାରୁନା। ତ ଆମ ଦେହରେ ସେଟା ଯାଇକି ଆମ ଦେହରେ ବିଭିନ୍ନ ପ୍ରକାର ପ୍ଲାଷ୍ଟିକ୍ ଧୀରେ- ଧୀରେ- ଧୀରେ -ଧୀରେ ଜମା ହେଇକି ରୋଗ ସୃଷ୍ଟି କରୁଛି। ତା ସହିତ ଆମେ ଯେତିକ ପ୍ଲାଷ୍ଟି- କ ସେଠ ଗ୍ଲାସ ର ବି ବ୍ୟବହାର କରାାଉଛି। ଆଗରୁ କଣ ହଉଥିଲା ନା ଲୋକ ପିତ୍ତଳ ଗ୍ଲାସ ବ୍ୟବହାର କରୁଥିଲେ? ସେପ ବାହାଘର ମାନେ କେବେ ସୁବିଧା ହିସାବରେ। ପାଉଚ ପାଣି ଯେହେତୁ ମିଳିଯାଉଛି ତାଙ୍କ ସୁବିଧା ହେଇଯାଉଛି। ପ୍ଲାଷ୍ଟିକ ଗ୍ଲାସ ବି ମିଳି ଯାଉଛି ସେଇଟା ସୁବିଧା ହେଇଯାଉଛି। ତ ଲୋକମାନେ ପ୍ଲାଷ୍ଟିକ୍ ବ୍ୟବହାର ବହୁତ ମାତ୍ରାରେ କଲେଣି।
ଆଜ୍ଞା।
ପ୍ଲାଷ୍ଟିକରେ ଖାଇବା ଖାଉଛନ୍ତି, ପ୍ଲାଷ୍ଟିକରେ ପାଣି ପିଉଛନ୍ତି ଏବେ ଦେଖିବ ଘର ଘର ମବୁ ଫ୍ରିଜ୍ ମାନ- ରେ ପ୍ଲାଷ୍ଟିକ ବୋତଲ ର ବହୁତ ବ୍ୟବହାର କରାହାଉଉଛି। ତ ପ୍ଲାଷ୍ଟିକ ବତଲ ରକ୍ଷା ଦ୍ଵାରା ବି କଣ ହେଉଛି? ନା ଆମର ଗୋଟେ ସର୍ଭେରୁ ବି ଜଣାପଡ଼ିଛି, ଆମେ ଯଦି ପ୍ଲାଷ୍ଟି କ୍ ବୋତଲରେ ପାଣି ପିଇବା ତା ସେଥିରେ ଥିବା ମାଇକ୍ରୋ ପ୍ଲାଷ୍ଟିକ୍ ମାଇକ୍ରୋପ୍ଲାଷ୍ଟିକ୍ ମାନେ ହେଲା ଛୋଟ- ଛୋଟ- ଛୋଟ ଦଟା ଆମେ ଖାଲି ଆଖିବାକୁ ଦେଖା ନଯାଉଥିବା ପ୍ଲାଷ୍ଟିକ୍ ଗୁଣ୍ଡ ସେ ଆମ ଶରୀରକୁ ଯାଉଛି ଯାହାଫଳରେ ଆମ ଶରୀରରେ ବହୁତ ରୋଗ ସୃଷ୍ଟି କରୁଛି।
ଆଜ୍ଞା ଆଜ୍ଞା।
ହ ହଁ
ଶରୀର ରୋଗ ସୃଷ୍ଟି କରୁଛି ତାପରେ ଆଉ ଗୋେ କଥା ହଉଛି ଯେ ଯୋଉ ମୁଁ ଆଣ ଗରମ କଥା କହିଲି ଯେ ଗରମ ଚାହା ଯେତେବେଳେ ଆମେ ପିଉଛଳେ ପ ଟେ ଯେତେବେଳେ ଗରମ ଜିନିଷ ଟା ପଡୁଛି ସେ କଣସି ନା ତରଳି ଯାଉଛି ତରଳି ଫ ଆଣ ଯଉ କହେ ତାର ବିଭିନ ବକ୍ଟେରିଆ ଆ ଖାଲି ଆ ଦେଖାଯାଉନି ସିଏ ଆମ ଖାଦ୍ୟ ପଦାର୍ଥରେ ମିଶି ଯାଇକି ଆମ ଅ ଶରୀର ଭିତରକୁ ଯାଉଛି ଶରୀରରେ ବିଭିନ୍ନ ପ୍ରକାର ରୋଗର ସୃଷ୍ଟି କରୁଛି ସେମିତି ଦେଖନ୍ତୁ ଆମେ ଦୈନନ୍ଦିନ ଜୀବନରେ ଆମେ ପ୍ଲାଷ୍ଟିକ ପଲି ବ୍ୟବହାର କରୁଛେ ବୁଝିପାରୁଛନ୍ତି। ପ୍ଲାଷ୍ଟିକ ଯଉ ପଲିଥିନ୍ ବ୍ୟବହାର କରୁଛେ ମଝିରେ କଣ ହେଇଥିଲା ନ। ପ୍ଷ୍ଟିକ ପ ବାନ କରଥିଲେ ଯେ କି କୌଣସି ବ୍ୟକ୍ତ ବିିଶେଷ କୌଣସି ଲୋକ କୌଣସି ଦୋକାନୀ ଇ କେବଳ କାଗଜ ତିଆରି କାହିଁକି। ନାହିଁ ଏଇଟା ଗୋଟେ ବଡ଼ ପଦକ୍ଷେପ ନିଆଥିଲା ଯାହାଫଳରେ କଣ ହେଥିଲା ଦେଖନ୍ତୁ ଆପଣ ଗୋଟେ ଜିନିଷ ଦେଖନ୍ତୁ କାଗଜ। କାଗଜ ତିଆରି ଯେକୌଣସି ଜିନିଷ ଆପଣ ମାଟିରେ ପକେଇଦେବେ ବୁଝିପାରିଲେ। ସିଏ କଣ ନା ତାର କିଛି ଦିନ ପାେ ସେ ମାଟିରେ ମିଶିଯିବ। କିନ୍ତୁ ପ୍ଲାଷ୍ଟିକ ଗୋଟେ ଏମିତି ଜିନିଷ ଯିଏ କିି ଦୀର୍ଘ ତିରିଶ ବର୍ଷ ପଇଁତିରିଶ ବର୍ଷରେ ପଡିଥିବ ମାନେ ସେମିତି ପଡିଥିବ ସିଏ କେବେ ମାଟିରେ ମିଶେନି। ମାଟିରେ ନ ମିଶିବା ଫଳରେ କଣ ହୁଏ, ନା ମୃତ୍ତିକାକୁ ସିଏ କି ଆମର ମୃତ୍ତିକାକୁ ଆମର କଣ କରେ ନା ଖରାପ କରେ ଯାହା ଫଳରେ ଆମର ମୃ ମୃତ୍ତିକାର ଯେତେବେଳେ ଆ ଯେତେବେଳେ ଆମ ମୃତ୍ତିକାର ଯେତିକି ଥାଏ ଆମର ଉର୍ବରତା ତାକୁ ମଧ୍ୟ ତାର ହ୍ରାସ କରିଦିଏ। ସେତେବେଳେ କଣ ହୁଏ ଆଁ ତାକୁ
ଆଜ୍ଞା, ମୃତ୍ତିକା କ୍ଷୟ ହୁଏ। ଦ୍ବିତ୍ ତୃତୀୟ କଥା ହେଉଛି ଆମର ଯେତେବେଳେ ଆମେ ଯୋଉ ପ୍ଲାଷ୍ ଟିକ୍ ପଲିଥିିନ ଆମେ ବ୍ୟବହାର କରୁଛୁ ଯେକୌଣସି ଆମେ ଜିନ୍ ଗରମ ଜିନିଷ ବିଶେଷ କରି ଗରମ ଜିନିଷ ପ୍ଲାଷ୍ଟିକ ପଲିଥିନରେ ଆଣିବା ଠିକ୍ ନୁହଁ, କାହିଁକି ନା ସେ ଯୋଉ କହିଲେ ଚାହା ଯେମିତି ଛୋଟ ଉଦାହରଣ ଦେଲି ଚାହା ପିଇବା ପାତ୍ର ଯେମିତି ଆମ ଦୋକାନମାନଙ୍କରେ ଛୋଟ-ଛୋଟ-ଛୋଟ ସୋଲୋ ଗ୍ଲାସ୍ ଦେଇ ଦେଉଛନ୍ତି ସେମିତି ସେମିତି ଯେକୌଣସି ଆମର ଯୋଉ ତରକାରୀ ଫରକାରୀ ହଉ କି ହୋଟେଲରେ ଯେକୌଣସି ଖାଦ୍ୟ ହଉ ଆମେ ପଲିଥିନରେ ନେଇ ଆଉଛେ ତେବେ କଣ ସେ ତତଲା ଥିବ ତ ସେ ପଲିଥିିନ ଯଦି, ଆପଣ ଗୋଟେ ମାର୍କ କରିଥିବେ ଅଁ-ଅଁ-ଅଁ ପଲିଥିନ୍ ତରଳି ଯାଉଛି। ତାପରେ ଆଉ ଗୋଟେ କଥା ଯେ ମାଟିରେ ନ ମିଶିବା ଫଳରେ ତାକୁ କଣ କରୁଛନ୍ତି ନା ପଶୁ ପକ୍ଷୀମାନେ ଖାଉଛନ୍ତି। ବିଶେଷତଃ ଗାଈ
ଆଜ୍ଞା, ଏଇଟା ହଉଛି ସବୁଠୁ ଖରାପ ଜିନିଷ। ଯେ ଆମେ ହୁଏତ ଜାଣି ନଉଛେ ଯେ ହଁ ପ୍ଲାଷ୍ ପ୍ଲାଷ୍ଟିକଟା ଆମେ ବ୍ୟବହାର କରୁଛେ ଫୋପାଡ଼ି ଦେଉଛେ ଏ ସେ, ସେ ସବୁଠୁ ଖରାପ ହଉଛି ଯେ ପଶୁମାନେ ଗାଈ ଗୋରୁ ଛେଳି ମେଣ୍ଢା ଏମାନେ ସବୁ ଯୋଉ ଚରୁଛନ୍ତି ଯାଇ ବାହାରେ, ତ ସେମାନଙ୍କୁ ଦେଖିବାକୁ ମିଳୁଛି ଯେ ସେମାନେ ସେ ପଲିଥିନ୍ ଗୁଡ଼ିକ ବି ଖାଇ ଦଉଛନ୍ତି। ଯାହା ଫଳରେ ଆପଣ ମୁଁ ଏବେ ରିସେଣ୍ଟ୍ କଥା କହୁଛି କିଛି ବର୍ଷେ ଦେଢ ବର୍ଷ ତଳେ ମୁଁ ଗୋଟେ ଜାଗାରେ ଦେଖିଥିଲି ଗୋଟିଏ ଗାଈଟେ ମରିକି ପଡ଼ିଥିଲା ବାଟରେ, ଯେତେବେଳେ ତାକୁ ବ୍ୟାକ୍ଟେରିଆ ମାନେ ଖାଇ ଦେଇଇଛନ୍ତି ସେ ଗାଈ ପେଟରୁ କେବଳ ପଲିଥିନ୍ ଗୁଡିଏ ପ୍ର ପ୍ରବଳ ବାହାରିଛି। ତା ମାନେ ଏଥିରୁ ବୁଝା ପଡ଼ୁଛି ଯେ, ତାଙ୍କ ଶରୀରରେ ସେଇଟା ହଜମ ହଉନି। ଯେହଠୁ ଆମର ମାଟିରେ ହ ମିଶୁନି ମାନେ ଶରୀରରେ ହଜମ ହଉନି ତ ତାଙ୍କ ପେଟରେ ବହୁତ ଗୁଡ଼ିଏ ପଲିଥିନ୍ ଲାଗିକି ରହୁଛି ଯାହାଫଳରେ ସେ କଣ ହଉଛି ନା ମଲା ପରେ ବି ପଲିଥିନ୍ ଗୁଡ଼ିକ ମାଟିରେ ମିଶ୍ ସେ ମାଟିରେ ମିଶି ଯାଉଛି କିନ୍ତୁ ତାଙ୍କ ଦେହରେ ଥିବା ପଲିଥିନ୍ ଗୁଡ଼ିକ ସେମିତି ବାହାରେ ରହୁଛି।
ହଁ ଏଇଟା ଯୋଉଟା କହିଲେ ଠିକ୍ ସେଇ ପା କହିଲି ଆପଣଙ୍କୁ ମାଟିରେ ପଲିଥିନ୍ ମିଶିବାକୁ ଦୀର୍ଘ ଦୁଇ କୋଡିଏ ତିରିଶ ବର୍ଷ ଲାଗିଯାଉଛି। କିନ୍ତୁ ମାଟିରେ ସେ ମିଶି ପାରୁନି।
ନା ଆପଣ ଆପଣ ଜାଣିଛନ୍ତି ବହୁତ ଗୁଡ଼ିଏ ଜୀବ ମାନେ ସେମିତି ମା ରହୁଛି ମିଶି ହିଁ ପାରୁନି ସେ ପ୍ଲାଷ୍ଟିକ୍ ଗୁଡ଼ିକ।
ଆଜ୍ଞା।
କିନ୍ତୁ ଗୋଟେ ଉପାୟ ଆମେ କରିପାରିବା, ଯଦି ଆମେ ଆ ପ୍ଲାଷ୍ଟିକ୍ ବ୍ୟବା ପ୍ଲାଷ୍ଟିକ ବ୍ୟବ୍ ବ୍ୟବହାର କରୁଚେ ତାହେଲେ ତାର ଗୋଟେ ବ୍ୟବସ୍ଥା କରିପାରିବା ଯେ ଆମେ ଯାହା ବ୍ୟବ୍ ବ୍ୟବହାର କରୁଛେ ପ୍ଲାଷ୍ଟିକ ଜିନିଷ, ତାକୁ ସବୁବେଳେ ପୁନଃ ଚକ୍ରଣ ଡଷ୍ଟବିନ୍ ଯୋଉଟା ଆମର ଅ ଅଳିଆ କଢ଼ା ଡଷ୍ଟବିନ୍। ତା ଦେହରେ ଆମେ ପୁନଃ ଚକ୍ରଣରେ ତାକୁ ପକେଇ ଦେଇ ପାରିବା, ତାପରେ ଯେତେବେଳେ ଡଷ୍ ଡଷ୍ଟବିନରୁ ଜିନିଷ ବାହାରକୁ ଯିବ ବା ଯୋଉ ଆମର ଗାଡି ଯେମିତି ମିତି ଖତ ଗାଡ଼ି ଆସେ ଯେମିତି ଆବର୍ଜନା ଗାଡ଼ି ଆସେ। ହଁ ରିସାଇକଲ ବିନ୍ ଯାହାକୁ ଆମେ କହୁଛେ ତ ସେ ରିଶାଇ ଆଉଥରେ ଆମ ପାଖକୁ ପୁଣି ଆସିପାରିବ ତା ଦ୍ୱାରା କଣ ହବ ନା ପଲିଥିନ୍ ପ୍ଲାଷ୍ଟିକ ଏଣେତେଣେ ପଡ଼ିବନି ଏଣେତେଣେ ନ ପଡ଼ିବା ଦ୍ଵାରା ପ ଦୂଷିତ ହବନି ପରିବେଶ ପ୍ରଦୂଷିତ ନହେଲେ ଗାଈ ଗୋରୁ ମଧ୍ୟ ଖାଇପାରିବେନି। ତା ସହିତ ମୂ ମୂର୍ତ୍ତିକା ପ୍ରଦୂଷିତ ହେବନି ଆଉ ଆମେ ସେଇ ପ୍ଲାଷ୍ଟିକକୁ ପୁନଃଚକ୍ରଣ ମାଧ୍ୟମ ରେ ପୁଣି ଆଉଥରେ ବ୍ୟବହାର କରିପାରିବା ତ ଏ ଏସବୁ ବିଷୟରେ ସଚେତନ ହେବା ଜରୁରୀ ଆଉ ସବୁବେଳେ ଡଷ୍ଟବିନ୍ ବ୍ୟବହାର କରିବି
ଆଜ୍ଞା ଶୁଣନ୍ତୁ ଆପଣ ତ ଏଇଟା ଯଉଟା କହିଲେ ଗୋଟେ ଏଇଟା ଭଲ କଥା ଟା କହିଲେ। କି ଆର ପୁନଚକ୍ରଣ କଲେ ଆମେ ବ୍ୟବହାର ଉପଯୋଗୀ ଦି ଦିତୀୟ ବାର ବ୍ୟବହାର ଉପୋଯୋଗୀ ହେଇପାରିବ। ତାପରେ ଆଉ ଗୋଟେ କଥା ଆମର ପରିବେଶ ମଧ୍ୟ ସଫାସୁତୁର ରହିବ ଗାଈମାନଙ୍କର ମୃତ୍ୟୁବରଣ ହବନି କି କୌଣସି କାର୍ଯ୍ୟରେ କୌଣସି ଭବିଷ୍ୟତରେ ବି ଆ ମାନେ କୌଣସି ଇଏରେ ଆମ ଅସୁବିଧା ସୃଷ୍ଟି କରିବନି। କିନ୍ତୁ ମୋ ଏ ଆ ମୋ ମତରେ ଯେ ଆପଣ ଯଦି ସେଇ ପଲିଥିନ୍ ବଦଳରେ ଯଦି କାଗଜ ରେ ତିଆରି ଠୁଙ୍ଗା କାଗଜ ତିଆରି ପ୍ଲେଟ୍ ପତ୍ର ତିଆରି ପ୍ଲେଟ୍। ଆଉ ଯେକୌଣସି ଖଲିପତ୍ର ଯୋଉ କହନ୍ତି ଖଲି ପତ୍ର ସେଇଟା ଯୋଉ ଆଗେ ବ୍ୟବହାର କରଥୁଲେ ଖଲିପତ୍ରେ। ଏବେସିନା ସବୁ ପ୍ଲାଷ୍ଟିକ ପେପରରୁ କାର୍ଡ଼ବୋର୍ଡ଼ ଉପରେ ତାପରେ ପ୍ଲାଷ୍ଟିକ୍ ର ଗୋଟେ ଆବରଣ ଚରି ଦେଉଛନ୍ତି ଥାଳି ବନେଇ ଦେଉଛନ୍ତି କିନ୍ତୁ? ସେ ଯୋଉ ପତ୍ରରେ ଆମେ ଖାଇବା ସେ ଯଉ ଖଲି ପତ୍ର ହଉ କି ଆମର ଅ ଆଉ ଗୋଟେ ସବୁଠୁ ଭଲ ଖାଏ ଯଦି କ ଯଦି ଓଡ଼ିଆଙ୍କର ସୁବର୍ଣ୍ଣ ଥାଳି ଯୋଉ କୁହାଯାଏ। ଆମର କଣ କଦଳୀପତ୍ରକୁ ବୁଝିପାଇଲେ ସେଗୁରାରେ ଖାଇଲେ ଦେହ ସୁସ୍ଥ ରହିବ। ମଣିଷ ମନ ଶା ମାନେ ଆତ୍ମା ଶାନ୍ତି ଯୋଉ କୁହନ୍ତି କହନ୍ତି କଦଳୀ ତ ପତ୍ର ରେ ଖାଇଲେ ଆତ୍ମା ଶାନ୍ତି ହେଇଯାଏ କାହିଁକିନା ସେଇଟା କଣ ଗରିବଙ୍କର ରତ୍ନ ଥାଳି। କୁହନ୍ତି ତା ରତ୍ନ ଥାଳି କୁହନ୍ତି ସୁନା ଥାଳି ଯୋଉ କୁହନ୍ତି। କିନ୍ତୁ ତାପରେ ଆଉ ଗୋଟେ କଥା ଯେ ସେ ଯୋଉ କାଗଜ ତିଆରି କଲେ ଦେଖନ୍ତୁ କାଗଜ ଗୋଟେ ଯେ ଏମିତି ଜିନିଷ ଯେ କମ ସମୟରେ ମାଟିରେ ମିଶିଯିବ ଯେ ଗାଈମାନେ ଯଦି ଭ
ଠିକ୍ କଥା ଆପଣ କହିଛନ୍ତି, ତ ଏ ବିଷୟରେ ଆମେ ନିହାତି ଆଗକୁ ଆଉଥରେ ଟିକେ ବିସ୍ତୃତ ଭାବେ କଥା ହବା ଆ ଆଜ୍ଞା ହଉ ଠିକ୍ ଅଛି ଆଜ୍ଞା।
ଆଜ୍ଞା।